ଆଜ୍ଞା ଭଲ ଅଛନ୍ତି?
ହଁ ଆଜ୍ଞା। ଆପଣ କେମତି ଅଛନ୍ତି?
ହଁ ଭଲ ଅଛି। ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଆମ ଘରେ ଭଲ ଅଛନ୍ତି। ଆପଣଙ୍କର?
ହଁ ଆଜ୍ଞା ସମସ୍ତେ ଭଲ ଅଛନ୍ତି ଭଗବାନଙ୍କ ଦୟାରୁ।
ଓହ ଆଉ କଣ କରୁଛନ୍ତି?
ଖାଇବା ପିଇବା ସରିଲାଣି ଆପଣଙ୍କର?
ହଁ ଏବେ ଜଷ୍ଟ ଟିକେ ପୂର୍ବରୁ ଏବେ ଟିକେ ପୂର୍ବରୁ ବଜାର ଯାଇଥିଲି ତ। ବଜାର ଯାଇଥିଲେ ସେଠି ଟିକେ ଦହିବରା ଖାଇକିନା ଆସିଥିଲି ଆଉ।
ଆରେ ବାଃ ବହୁତ ଭଲ ଜିନିଷ। ଦହିବରାଟା ଦେହ ପାଇଁ ବହୁତ ଭଲ ଆଜିକାଲି ଯେମିତି ଖରାହେଉଛି ନା, ଦହିବରାଟା ଖାଇଲେ ଆପଣଙ୍କର ପେଟ ବି ଥଣ୍ଡା ହବ, ମନ ବି ପୁରା ଥଣ୍ଡା ହେଇଯାଉଥିବ ନାଇଁ। ଦହିବରାର ଯୋଉ ଆପଣଙ୍କର ଟିକେ ସସ୍ ପକେଇବେ ତା ସହିତ ଟିକେ ସେଉ ଟିକେ ପକେଇବେ ଏବଂ ପିଆଜ ପିଆଜ ଯୋଉ ପକେଇକି ଯୋଉ ମିଶେଇକି ଯୋଉ ଦୋଉଛନ୍ତି ସେ ଦହିବରାଟା ସତରେ ବହୁତ ହିଁ ଭଲ ଲାଗେ।
ହୁଁ ତାପରେ ଦହି ପେଟ ପାଇଁ ବହୁତ ଭଲ କଥା। ପେଟର ସବୁ ସଫା କରନା ରଖେ। ଜୀର୍ଣ୍ଣ ହୁଏ ଶକ୍ତି କୁ ବଢାଏ। ସେ ପାଇଁ ଟିକେ ଭଲ ଲାଗେ ଦହିବରା ଖାଇବା ପାଇଁ। ପାଟିକୁ ବି ସ୍ୱାଦୁଆ ଲାଗେନା।
ଠିକ କଥା କହିଲେ, ମୁ ତ ଖରା ଦିନରେ ସବୁଠୁ ଭଲ ଜିନିଷ ଦହିବରା। କିନ୍ତୁ ମୁଁ ଆଜି କାଲି ଦେଖୁଛି। ଖରାଦିନ ଛଡା ସମସ୍ତେ ମାନେ ସବୁବେଳେ ଦହିବରା ଖାଇବାକୁ ଟିକେ ଭଲ ପାଆନ୍ତି। ଆଉ ଆମ ଓଡିଶାରେ କଟକ ଭୁବନେଶ୍ୱର ରେ ତ ଦହିବରା ଏକ ନମ୍ବର ପୁରା ମାନେ ୱାଲ୍ଡ ରେ ବହୁତ ସାରା ଚାମ୍ପିଅନ ସିପ ଜିତିଛି। ଫୁଡ କମ୍ପିଟିସନ ରେ ଆମ ଦହିବରା ବହୁତ ଜିତିଛି ଆମ ଓଡିଶା କୁ ବାହାରେ ଲୋକ ଜାଣନ୍ତି। ମାନେ ଦିଟା ଜିନିଷରେ ଦହିବରା ଆଉ ପଖାଳରେ ଆମ ଓଡିଶାକୁ ଟିକେ ବେଶୀ ଜାଣନ୍ତି। ଏତେ ଲୋକ କହିଲେ କିଛି ଭୁଲ ହବନି ନା କଣ କହିବେ?
ହଁ ମୁଁ ବି ଶୁଣିଥିଲି ଦହିବରା ବାହାର ଲୋକମାନେ ବି ବହୁତ ଏବେ ପ୍ରିୟ କରନ୍ତି ଖାଇବା ପାଇଁ ଆମର ତ ଓଡ଼ିଶାର ଲୋକେ ତ ଦହିବରା ନ ଖାଇଲେ ଚଳିବେନି ଆଉ ଦହିବରାକୁ ଦହି ପାଣି। ଯୋଉ ପାଟିକୁ ସ୍ଵାଦ ତାପରେ ପେଟକୁ ବି ଭଲ। ସବୁ ଏକାଥରକୁ ପାଟିକୁ ବି ସ୍ଵାଦ ମିଳେ ପେଟକୁ ବି ଭଲ ରଖେ। ବହୁତ କମ ଜିନିଷ ଅଛି ଏମି ଏତେ ସ୍ୱାଦିଆ ବି ଲାଗେ ଆଉ ଦେହ ପାଇଁ ବି ଭଲ।
ଠିକ କଥା କହିଲେ ନହେଲେ ଯୋଉଟା ଦେହ ପାଇଁ ଭଲ ସେଇଟା ଯେଉଟା ନହେଲେ ଯୋଉଟା ଦେହ ପାଇଁ ଭଲ ପାଟିକି ଖରାପ ଲାଗେ ଟେଷ୍ଟରେ ନାଇଁ କି? ସ୍ଵାଦ ଖରାପ ଲାଗେ। ଆଉ ଯଉଟା ପାଟିକି ସ୍ଵାଦ ଭଲ ଲାଗେ ବି ଦେହ ପାଇଁ ଖରାପ ହେଇଥାଏ। ସେଇ ଭଳିଆ ଜିନିଷ ବି ଆଜିିକାଲି ଅଛି।
ଆଛା ହଁ ସତ ତ କଥା ହେଲା।
ହଁ ମୁଁ ମୁଁ ଖାଇଛି ଆଜ୍ଞା ମୁଁ ଟିକେ ଇଡଲି ଖାଇଥିଲି ଏବଂ ତରକାରୀ ଖାଇଥିଲି। ଇଡଲି ତରକାରୀ ଟା ବି ସାଧା ସିଧା ଖାଇବା ବୁଝିଲେ।
ହୁଁ ଆପଣ ବି ଭଲ ଖାଇବା ଖାଇକିନା ଅଛନ୍ତି ଦେଖିବାକୁ ଗଲେ।
ହଁ ହଁ ନାଇଁ ଭଲ ଖାଇବା ଖାଇଛି।
ବରା କି ଆଳୁଚପ ଏଇଯା ଖାଇଲେ ତେଲିଆ ଜିନିଷ ହେଇଯାଉଛି ଇଡଲିି ଖାଇଲେ ସବୁ ଗୋଟେ ଭଲ ତେଲ ଜିନିଷ ନାହିଁ ଚାଉଳ ଜିନିଷ ସ୍ୱେତ ସାର ଟିକେ ବଢି ଯାଉଛି।
ହଁ ହଁ ସେଇଟା ତଠୁ ସତ କଥା କହିଲ। ସେତ ସାର ଟା ଟିକେ ଅଧିକ ରହୁଛି ଇଡଲି ରେ। ନା ପ୍ରୋଟିନ ବି ରହୁଛି ବୁଝିଲେ ନା।
ହୁଁ ହୁଁ ହଁ ଚାଉଳକୁ ବିରି ଡାଲି ଜାତୀୟ। ତ ମେଶ ଅଛି ନା।
ଅଛି ଡାଲି ଜାତୀୟ ଜିନିଷ ତ ସେଇଟା ଯୋଗୁ ଦେହରେ ପ୍ରୋଟିନ ବି ମିଳି ଯାଉଛି। କି ତାର ଯୋଉ ପ୍ରୋସେସଇଡିଲଟା ଯୋଉ ରଖିକି ବନା ଯାଉଛି। ସେ ପୁରା ଯଉ ସଫ୍ଟ ହଉଛି ତା ଗୁଡୁ ବ୍ୟାକ୍ଟେରିଆ ଗୁଡାକ ବି ମିଶିକି ରହିଥାଉଛନ୍ତି ବୁଝିିଲେ। ଜଉଟା କି ଆମର ପେଟ ପାଇଁ ବହୁତ ଭଲ ହଁ। ତାପରେ ଇଡଲି ଟା କଣ? ହାଲକା ଜିନିଷ ଟା ଆପଣ ଖାଇଲେ ଆରାମ ରେ ହଜମ ହେଇଯିବ। ଯଉ ଆପଣଙ୍କର ଅନ୍ୟାନ୍ୟ ଖାଦ୍ୟ ଖାଇଲେ ତେଲ ଜିନିଷ ଖାଇଲେ ଯଉ ଆମ୍ବିଳି ହାକୁଟି ଆସେ ବୁଝିଲେ ନା ପେଟ ଫୁଲେଇଲା ପରି ରୁହେ। ଜୀର୍ଣ୍ଣ ହୁଏନି କୌଣସି ଜିନିଷ ଖାଇବାକୁ ଇଚ୍ଛା ହୁଏନି ସେଇ ଭଳିଆ। ନାଇଁ ଇଡଲି ଟା ଆପଣ ଖାଇଥିବେ କିଛି ସମୟ ପରେ ହଜମ ହେଇଗଲା ପୁଣି ଆପଣଙ୍କୁ ଯାହା ଇ ଛା ତାହା ଖାଇବାକୁ
ତାହା ଖାଇବାକୁ ଭଲ ଲାଗିବ ତାପରେ ପେଟ କିଛି ଖରାପ ବି ହବନି ଏ ସବୁ କଥା। ଆଉ ସେଆଡେ ପାଗ କେମିତି ଅଛି ବର୍ଷା ବର୍ଷା ହଉଛି ନା ନାଇଁ।
ପାଗ ଏଠି ଦିନରେ ଖରା ହଉଛି ପ୍ରଭଳିଆ ବର୍ଷା ହଉଛି। କିନ୍ତୁ ଗରମ ଟି କମୁନାହିଁ ବୁଝିଲେ ନା।
ହଁ ଏଇଠା ବି ଆପଣ କୋଉ ପଟରୁ ଅଛନ୍ତି କି?
ମୁ ତ ଏଇପଟେ ଏଇ ରହୁଛି। ଏଇ ଭୁବନେଶ୍ଵର ଆଡେ ରହୁଛି।
ହଁ ଆମର ଏପଟ କମନ୍ତ କନ୍ଧମାଳ ପଟେ ତ ଏପଟେ ବର୍ଷା ହଉଛି। ଖରା କାଲି ନା ପହର ଦିନ କଣ ହେଇଛି ଖରା ବି ହଉଛି ବର୍ଷା ବି ହଉଛି। ଖରା ବର୍ଷା ମିଶିକି ନା ହଉଛି ଅସଲରେ ଏପଡ ସାଇଡ ଦେଖିଲେ ପାହାଡିଆ ଜାଗା କି ନାଇଁ ଏମିତି ଖରା ବର୍ଷା ହେଲେ କେଉଁ ପୁରା ସୁନ୍ଦର ମାନେ କୋଉ ସିନେରୀ କୋଉ ଦୃଶ୍ୟ କୋଉ ଦେଖିଲା ଭଳିଆ ଲାଗୁଛି। ଖରାରେ ବର୍ଷା ପଡ଼ିଲେ କଣ ହଉଛି କହିଲେ ସେ ବର୍ଷା ପାଣି ଟା ଖରା ଖରା ବାଜିକିନା ପୁରା ହୀରା ପରି ଚକଚକ୍ କରୁଛି ତ।
ଏଇଟା ଠିକ କଥା କହିଲେ। ଆପଣଙ୍କ ଏରିଆ ତ ମୋର ବି କହିବାକୁ ଗଲେ ମୋର ବି ସେଇ ଏରିଆ। ମୁଁ ବର୍ତ୍ତମାନ ଏଠି ରହୁଛି କିନ୍ତୁ ସେଇ ଏରିଆଟି ବହୁତ୍ ଭଲ ମୁଁ ଜାଣିଛି ଆମ ଏରିଆଟି ବହୁତ ଭଲ ଯୋଉଠି କିି ଗଛ ପତ୍ର ଜଙ୍ଗଲରେ ଭରପୁର ସମ୍ପୂର୍ଣ୍ଣ ମାତାରେ ମାତ୍ରାରେ ଆମର ଅମ୍ଳଜାନ ମିଳେ ଏବଂ ମତେ ଦୂଷିତ ପରିବେଶ ବି ନାହିଁ ବୁଝିଲ ନା ଯେହେତୁ ଲୋକ ସଂଖ୍ୟା ଟିକେ କମ୍ ବହୁତ ଭଲ ଲାଗେ।
ଲୋକ ସଂଖ୍ୟା କମ୍ ତାପରେ ଏତେ କଳକାରଖାନା ନାହିଁ।
କଳକାରଖାନା ନାହିଁ ଦେହ ପାଇଁ ବହୁତ ଭଲ। ରହିବା ପାଇଁ ବହୁତ ଭଲ ଜାଗା। ଯେହେତୁ ପାଗ ବି ଥଣ୍ଡା ରହେ ତ ରହିବା ପାଇଁ ବହୁତ ଭଲ ଲାଗେ ସେଠି ବୁଝିଲେ ନା। ଖରା ଦିନେ ବି ବେଶୀ ଥଣ୍ଡା ହୁଏନି ମାନେ ବେଶୀ ଖରା ହୁଏନି ଏବଂ ଶୀତ ଦିନେ ବହୁତ ଭଲ। ଥଣ୍ଡା ହୁଏ ଭଲ ଲାଗେ।
ମୁଁ ଶୁଣିଥିଲି ତ ଅଲଗା ହଁ କନ୍ଧମାଳକୁ ଛାଡିଦେଲେ ପୂର୍ବ ଓଡିଶା ପଶ୍ଚିମ ଓଡିଶା। ଏତେ ମାତ୍ରାରେ ଗରମ ହୁଏ ତାଙ୍କେ ଶୀତ ଦିନରେ ବି ଫୁଣି ଫ୍ୟାନ ଫ୍ୟାନ୍ ଲଗାନ୍ତି ସତ୍ ଶିତ ନା କଣ ଏଇଟା ଆପଣଙ୍କ ସିଆଡେ।
ହଁ ଏଇଟା ଆପଣ ଠିକ କଥା କହିଲେ ବର୍ତ୍ତମାନ ତ ଏଠି ସବୁବେଳେ ଫ୍ୟାନ ର ଉପଯୋଗ ବର୍ଷ ଜାକ ରହୁଛି ଏବଂ ଆପଣ ବାହାର ଜାଗାରେ ଯୋଉଟା କି ଏସିି ନ ରହିଲେ ଶୀତଳ ଯନ୍ତ୍ର ଘରେ ନ ରହିଲେ ଆପଣଙ୍କର ଜମା ଏଠି ରହିହବନି। ସେଇଭଳିଆ ପରିସ୍ଥିତି ବୁଝିଲେ ନା। ଆଉ କଣ ଆପଣଙ୍କୁ କଣ ସବୁ ଭଲ ଲାଗେ ଆପଣଙ୍କ ହବି କଣ। କେମିତି କଣ ଆପଣ ଖାଇବା ପିଇବା ରହିବା କଣ ଆପଣଙ୍କୁ ପସନ୍ଦ କଣ। କରୁଛନ୍ତି ଆପଣ।
ମୁଁ ତ ବର୍ତ୍ତମାନ ଛାତ୍ର ବୟସ ସରିଲା। ଏବେ ଯୁକ୍ତ ତିନି ପରୀକ୍ଷା ଦେଇକିନା ପାସ ହେଲି।
ଆଚ୍ଛା।
ଉତୀର୍ଣ ହେଇଛି ଏବେ କେତେ ଦିନ ପୁରା ତିନି ବର୍ଷ କାଳ ପଢି ପଢି ଇଏ ହେଲି ତ ଭାବିଲି ଗୋଟେ ଦୁଇ ତିନି ମାସ ଟିକେ ଜୀବନର ମୌଜ ନେବା ବୋଲି ତ ଏଥିରପାଇଁ ଏବେ ଦି ତିନି ମାସ ଟିକେ ବୁଲାବୁଲି କରୁଛି ସାଙ୍ଗ ମେଳରେ ବୁଲୁଛି ଟିକେ ହସ ମଜା କରୁଛୁ। ଘରେ ବସିକିନା ବେଳେ ବେଳେ ମୋବାଇଲ ଦେଖୁଛି।
ତାହା କରିବା କଥା ବୁଝିଲ ନା ତମର ବର୍ତ୍ତମାନ ପଢାପଢି ସରିଛି ତମେ ଦୁନିଆ ଦେଖିବ ଜାଣିବ ଦୁନିଆରେ କଣ ଚାଲିଚି କଣ ନାହିଁ ଖାଲି ଆମେ ବହି ପଢିଦଲେ ଆମର ଆମର ଶ୍ରେଣୀ କକ୍ଷରେ ବସିକି
ଜ୍ଞାନ ମିଳିବ ନାହିଁ ଜୀବନ ଟା ହଉଛି ବହୁତ ବଡ ଜ୍ଞାନ ର ବିଷୟ ବୁଝିଲ। ମଣିଷ ବଞ୍ଚିବା ଠୁ ଆରମ୍ଭ କରିକି ମରିବା ଯାଇ ସବୁବେଳେ କିଛି ନା କିଛି ନିଜ ଜୀବନରେ ଶିଖୁଥାଏ ବୁଝିଲ। ସେଥିପାଇଁ କୁହା ହେଇଛି ପୃଥିବୀ ଟା ହଉଛି ବହୁତ ବଡ ପାଠ ସାଳା।
ହଁ ଯେତେ ପର୍ଯ୍ୟନ୍ତ ବଞ୍ଚିଚେ ସେତେ ପର୍ଯ୍ୟନ୍ତ ଶିଖୁଥିବା ଏକା।
ଶିଖୁଥିବା ଦେଖନ୍ତୁ ଯେତେବେଳେ ଆମେ ଛୋଟ ଥାଉ ବୁଝିଲ।
ହଁ।
ଆମେ ସବୁବେଳେ ଶିଖିଥାଉ ନୂଆ ନୂଆ ଜିନିଷ କିନ୍ତୁ ଯେତେବେଳେ ଆମେ ବଡ଼ ହେଇଯାଉ ଆମକୁ ଶିଖିବାର ଜିନିଷ ଆମର ମନ ଟିକେ ଭାଙ୍ଗିଯାଏ। ବୁଝିଲେ ଶୁଖିବା ଶିଖିବାର ଏଇଟା ଆମର ଦକ୍ଷତା ଶିଖିବା ଯୋଉଟା ଶିଖିବାର ଇଚ୍ଛା ଥାଏ ସେଇଟା ଦକ୍ଷତା ଟିକେ କମିଯାଏ। କିନ୍ତୁ ଯେତେବେଳେ ଆମେ ନିଜ ମସ୍ତିଷ୍କକୁୁ ବିଭିନ୍ନ ପ୍ରକାର ନୂଆ ନୂଆ ଜିନିଷ ଦବା ନୂଆ ନୂଆ ଉ ଉଁ ଚ ଟାସ୍କ ଦବା ଚାଲେଞ୍ଜସ୍ ଦବା ନୂଆ ନୂଆ ତାକୁ ଆମେ ଏଇଟା ଦେଲେ ଚେଲେଞ୍ଜ ଦେଲେ ସିଏ ବ୍ରେନ୍ ଟି ଆମର ଡେଭଲପ୍ କରି କରି କରି କରି ବୃଦ୍ଧି ହେଇ ହେଇ ତାର ସୋକ୍ଷତା ବୃଦ୍ଧି ହେଇଥାଏ ବୁଝିଲେ ନା ଯେତେବେଳେ ଆମେ ନୂଆ ନୂଆ ଜାଗାକୁ ଯାଉ କିଛିଟା ନୂଆ ଲୋକଙ୍କ ସହିତ ମିଶୁ ବହୁତ ପ୍ରକାର ଜିନିଷ ଶିଖିଥାଉ ବହୁତ ପ୍ରକାର ଜିନିଷ ଜାଣିଥାଉ। ନା କଣ କହୁଛନ୍ତି ଆପଣଙ୍କ ଉପେ ମତ କଣ ଅଛି?
ନାଇଁ ସତ କଥା ଆପଣ କହିଲେ ମୁଁ ବି କିଛି ଦିନ ତଳେ ବହୁତ ଜାଗା ବୁଲିଆ ଖୁଁ ଯାଇଥିଲି ଏବେ ଦୁଇ ତିନି ବର୍ଷ ଭିତରେ ଆମର ବିଦ୍ୟାଳୟ ତଳ କେତେ ଜାଗା ବୁଲେଇ ନେଇଥିଲେ ଏଇଠା ପାଖାପାଖି ନେଇଥିଲେ ଦାରିଙ୍ଗ ବାଡ଼ି ନେଇଥିଲେ କିଛି ସମୟ ପୂର୍ବରୁ ଜିରାଙ୍ଗ ନେଇଥିଲେ ତା ପୂର୍ବରୁ ସମ୍ବଲ କୁ ନେଇଥିଲେ ଏମ ସବୁ ବୁଲାବୁଲି କରିବା ପାଇଁ ନଉଛୁ ପଢଆ ଏଇଟା ପଢିବା ଉଦ୍ଦେଶ୍ୟରେ ରହିକି ନା ତମେ ଏଇ ବୁଲି ଯାଉଛୁ ସେଠି ଅନେକ ଲୋକମାନଙ୍କ ସହ ମିଶିକିନା ଅନେକ ପ୍ରକାର ସବୁ ଭାଷା ସଂସ୍ କୁତି ବିଷୟରେ ଶୁଣୁଚ ଏବେ ସବୁ ଜାଗାରେ କିଛି କିଛି ପରିବର୍ତ୍ତନ ଥାଏ ଏପଟ ଭାଷା ଅଲଗା ଆମର ପଶ୍ଚିମ ଓଡ଼ିଶାର ଭାଷା ଅଲଗା ଓଡ଼ିଆ କିନ୍ତୁ ସେ ଅଲଗା ଅଲଗା ଭାଷା।
ଅଲଗା ହଁ ବିଭିନ୍ନ ଓରିଆ
ହେଁବାକୁ ପଡେ।
ଆମ ଓଡିଶାର ଆପଣଙ୍କର ଯୁଆଡେ ଗଲେ ସେଆଡେ ସମସ୍ତେ ଓଡିଆ କୁହନ୍ତି କିଛି ଲୋକ କୁଇ ଭାଷା ମଧ୍ୟ ଆମର କୁହନ୍ତି କିଛି ଲୋ କୋ ଆମର ସାନ୍ତାଳୀ ଭାଷା ବି କୁହନ୍ତି ବୁଝିଲ ନା ସବ ବୁ ଜାଗତୁ ସବୁ ଭାଷାର କିଛି ତା ବିଭିନ୍ନ ଟ ଅଛି କିଛିଟା ପରିବର୍ତ୍ତନଶୀଳ ଅଛି ବହୁତ ଭଲ ଲାଗେ ଜୁଣିି। ବୁଝିଲେ ନା? ଏତେ ବିଭିନ୍ନ ତ ଆପଣ ଦେଖନ୍ତୁ ଯୋଉଟା ଆମର ଲାଇଫରେ ପରଫେକ୍ସନ ସବୁ ଜିନିଷ ଆବଶ୍ୟକ ନା ଆଜି ତ ଆଜିିକାଲ ଟୋଲ୍ ଟାସ୍କ ପଳେଇ ଆସିଲାଣି ବିଭିନ୍ନ ପ୍ରକାର ଯନ୍ତ୍ରପାତିରେ ଏଇଟା ହଉଚି କିନ୍ତୁ ନେଚର ସବୁବେଳେ ଯଉଟା ଆମର ପ୍ରକ ପ୍ରକୃତି ସବୁବେଳେ ଅଛି କଣ ବୁଝିଲେ ନା? ସବୁ ଯାଗା ଗଛ ଦେଖନ୍ତୁ କୋଉଟା କାର ରୂପ ରଙ୍ଗ କେମିତି ଭିନ୍ନ ଭିନ୍ନ ବୁଝିଲେ ନା? ସେଇଟା ହିଁ ପ୍ରକୃତି ସେଇଟା ହିଁ ମଜା।
ସତ କଥା।
ଆଉ ଆମର ଯୋଉଟା ଆମର ଯନ୍ତ୍ରଚାଳିତ ଜିନଷ ସେଇଟା ସବୁବେଳେ ସମାନ ରହିବ କିନ୍ତୁ ପ୍ରାକୃତିକ ଜିନିଷ କେବେ ବି ସମାନ ରହିବ ନାହିଁ ସ୍
ଠିକ କହିଲେ ଆପଣ ହଉ ମୁଁ ଆପଣଙ୍କୁ
ଥା ହେଇକି ବହୁତ ଖୁସି ଲାଗିଲା। ମୁଁ ଆଉ ତମେ ପରେ କଥା ହେବା ହେଲା। ହଉ ଧନ୍ୟବାଦ।